ହଁ।
କଣ କରିଥିଲେ?
ଏଇଠି ବସିଛି ଆଉ କଣ କରିବା।
ହୁଁ ହୁଁ। ଦୁଇ ଦିନ ପରେ ତମ ସହିତ କଥା ହଉଛି ଟିକେ ବ୍ୟସ୍ତ ଥିଲି ଆଉ
କାହିଁ କ କଲ୍ କରିଲନି କିଏ ମନା କରୁଥିଲା
ନାଇଁ ମୁଁ ଟିକେ ବ୍ୟସ୍ତ ଥିଲି ତ
କାହିଁ କାହାର କଣ ବାହାଘର ଫହାଘର ଅଛି ନାଁ କଣ।
ନାଇଁ ବାହାଘର ନଥିଲା ଟିକେ ମାମୁଁ ଘରକୁ ପଳେଇଥିଲି।
ଓହୋ, ଏମ୍ତି ମାନେ ବୁଲାବୁଲି ପାଇଁ ନାଁ କଣ।
ହଁ ହଁ ଟିକେ ମାମୁଁ ମାଙ୍କ ଦେହ ଖରାପ ଥିଲା ତ
ଓହୋ
ପଡି ଯାଇ ପଡିିଗଲେ ହଠତ୍ ପ୍ରେସର ହାଇ ହେଇଗଲା
ଓହୋ, ମାନେ କଣ ଏଇ ଯୋଉ ଖରା ଯୋଗୁ ନାଁ ଏମ୍ତି କିଛି।
ତାଙ୍କୁ ଏଜ ହେଇଗଲାଣି ତ
ତଥାପି କେ କେତେ ହବଣି
ତଥାପି ତାଙ୍କୁ ଅଶୀ ବର୍ଷ ହେ ଉପରେ ହେଲାଣି
ଓହୋ
ତ ପ୍ରେସର ଟିକେ ଲୋ ହେଇଯାଉଛି ତ ଏମ୍ତିି ସେତେବେଳେ ବାହାରକୁ ଯାଉଛନ୍ତି କଣ ଘରୁ ବାହାରକୁ ସେତେବେଳେ ମୁଣ୍ଡ ଟିକେ ବୁଲେଇ ଦଉଚି ପଡି
ଓହୋ ଓହୋ ମାନେ ପ୍ରେସର ମେଡ଼ିସିନ ଖାଉଛନ୍ତି ନା ନାଇଁ
ମେଡିସିନ ତ ଖାଉଛନ୍ତି ବୟସ ଅନୁସାରେ।
ହଁ ଏଜ ହେଇଗଲାଣି ନାଁ ସେଇଟା ବି ଗୋଟେ କଥା
ତାଙ୍କୁ ମେଡିସିନ ଦଅ ମାନେ ଦେବା ପାଇଁ ମାଇଁ ଯେତେବେଳେ ଦଉଛନ୍ତି। ମାଇଁକି ମାଇଁଙ୍କ ପୁଅ ଯେତେବେଳେ ଦଉଚନ୍ତି ଦଉଚନ୍ତି। ଯଦି ବି କେହି ଦବାକୁ ମାନେ ଠିକ୍ ଟାଇମ ରେ ରହୁନାହାନ୍ତି ସେ କଣ କରୁଛନ୍ତି ନାଁ ନିଜେ ନିଜେ ଖାଇ ଦଉଛନ୍ତି। ତ ଠିକ୍ ମେଡିସିନ ଖାଉନଥିବେ ବୋଧେ
ଓହୋ ଓହୋ
ଧିମତି ଆଉ ଟିକେ ଅଧିକ ଦେହ ଖରାପ ହେଇଗଲା ତ ଘରେ ସମସ୍ତେ ଯାଇଥିଲୁ ତାଙ୍କୁ ଦେଖିବା ପାଇଁ ଆଉ
ଉଁ ହୁଁ।
ଆଉ ଆପଣଙ୍କ ଦେହ ଭଲ ଅଛି କି?
ହୁଁ ହୁଁ ମୁଁ କହିଲି କଣ ନେଇକି ଯାଇଥିଲ।
ହଁ ବା। ତାଙ୍କ ପାଇଁ ହରଲିକ୍ସ ନେଇକି ଯାଇଥିଲୁ ଫଳ ନେଇକି ଯାଇଥିଲୁ କମଳା ନେଇଥିଲୁ କହୁଛନ୍ତି କାହିଁ ଏସବୁ ଆଣିକି ଆଇଚ। ମୁଁ ତାକୁ କିଛି ଖାଇବିନି ମାଁ କହୁଚନ୍।
ତମ ଆଇ
ହଁ ମାଁ କହୁଚ୍ ମୁଁ କିଛି ଖାଇବିିନି କାଇହିଁ ଆଣିକି ଆସିଚ। ମୋର କଣ ହେଇଛି ହୁଁ
ତଅ ଅଛନ୍ତି ଏମ୍ତି ଆଉ।
ସିଏ ଠିଏ ଠିଏ ନେଲେ ଟିକେ ମନା କରନ୍ତି ଆଉ।
ହଁ ହଁ। ଏତେ ଲେଟ । ନାଇଁ ଇଆଡେ କହୁଥିଲା
ହୁଁ ସେ ଟିକେ ସମସ୍ତଙ୍କୁ ଖୋଜିଲେ ତ ହଠାତ୍ ତାଙ୍କ ଝିଅ ମାନଙ୍କୁ ସେଥିଲାଗି ମା ମୁଁ ମାଉସୀ ଶା
ଯାଇଥିଲ ଦେଖା କରିବା ପାଇଁ ଆଉ। କାହିଁକିନା ମଣିଷ ଜୀବନରେ କେତେବେଳେ କଣ ପୁରା ପାଣି ଫୋଟକା ଭଳିଆ।
ଏଇଟା ଥରେ ନୁହେଁ ଏମତି ବହୁତ ଥର ବହୁତ ଥର ଏମତି ହେଲାଣି ତ ସେମିତି କଣ କହିହବ ଜୀବନ କ
ହଁ ସେଇଟା କଣ କାହା ହାତର କଥା ନା ଆମେ କହିଦେଲେ ହେଇଯିବ।
ଦୁଇ ବର୍ଷ ହବ ଏମିତି ତାର ହଉଚି ଆଉ ଯେତେବେଳେ ବି ହଉଛି ସେ ଖୋଜୁଚି।
ହଁ।
ମୋ ସ୍ତଙ୍କୁ ଆଉ କଣ ଖାଇଥିଲେ?
କିଛି ଖାଇନି।
କଣ ପାଇଁ?
ଖାଇନି ଆଉ। ଲେଟ ରେ ଖିଆ ହେଇଥିଲା ତ ଦିନରେ ସେଥିପାଇଁ କିଛି ଖାଇନି ଆଉ।
ଚ୍ଛା ଆଚ୍ଛା।
ତିନିଟା ସାଢ଼େ ତିନିଟା ହେଇ ଯାଇଥିଲା ଖାଉ ଖାଉ।
ଓହୋ।
ତ ଏବେ ଆଉ ଭୋକ କରିବ କୋଉଠି।
ହଁ ଲେଟ ରେ ଖାଇଲେ ଆଉ ବି ସନ୍ଧ୍ୟାବେେଳେ ଭୋକ କରେନି ଆଉ।
ହଁ।
ଏଇ ଯୋଉ ଗରମ ଆଜିଠୁ ହଉଛି
ହଁ।
ବହୁତ ଗରମ ହଉଛି ଆଜି ନ
ହଁ। ହଁ ପ୍ରବଳ ଗରମ ଆହୁରି ତ ହବ ଠାକୁର ଖାଲି ଅଣସର ଘରକୁ ଯାଆନ୍ତୁ।
ହଁ ସେତେବେଳେ ତ ପୁରା ବର୍ଷା ହବନି କି ଖରା ହବନି କିନ୍ତୁ ଗରମ ଲାଗିବ ବହୁତ ଗୁଳୁ ଗୁଳି।
ମୁଣ୍ଡ ଖରାପ ହେଇଯିବ ସେତେବେଳେ।
ହଁ ପା
ଆଚ୍ଛା ତମକୁ କଣ କଣ ରୋଷେଇ ଆସେ ସବୁ କହିଲ ଟିକେ?
ମତେ?
ହୁଁ।
ମତେ ସବୁ ଆସେ। ସବୁ ଆସେ କିନ୍ତୁ ଏ ଯୋଉ ଘାଣ୍ଟ ହଉ ଏ ରାଈ ଯୋଉ କରୁଛନ୍ତି ପୋଇ ରାଇ
ହୁଁ
ଏ ସବୁ ମାନେ ପୁ ଆଗୁରୁ ସବୁ ଯୋଉ ରୋଷେଇ ସବୁ ଅଧା ସେ ସବୁ ଆସେନି। ଆଉ ଆଉ ସବୁ ଆସେ।
ହଁ ହଁ। ହଁ।
ଏଇ ପଢ଼ିଲା ଟାଇମ୍ରେ କ ପଢୁଛି ଟି? ସେତେବେଳେ ମୁଁ ଆପ
କଣ କହିଲ?
ମୁଁ କହିଲି ଆପଣ।
ହୁଁ, ସେମିତି କିଛି କିଛି। ନେଟୱାର୍କ ଇସ୍ୟୁ ହଉଛି କି?
ତ ହଁ ଆଛା ହଁ ହଉଥିବ ଆଉ କୋଉଠି ଆଛ ଶୁଭାଗଲା ହ୍ୟାଲୋ। ହ୍ୟାଲୋ।